ହଁ ଭାଇ।
ହଁ ଭାଇ ନମସ୍କାର ଆଉ କଣ କରୁଛନ୍ତି?
ଆ ବସିଚି ଆ ମନ୍ଦିରରେ ଆଉ।
ଆଜ୍ଞା କି ମନ୍ଦିର?
ଜଗନ୍ନାଥ ମନ୍ଦିର।
ଆପଣଙ୍କ ଗାଁ ଟା
ସ୍ନାନ ପୂର୍ଣ୍ଣିମା ତ? ହଁ ନୀତିକାନ୍ତି ହବ ତ?
ଆଜ୍ଞା ଆଉ ଆପଣଙ୍କ ଗୁ ଘରଟା କୋଉଠି?
ଘର ଜାଣିଵ ଆଉ।
ମୁଁ ପାଖରେ ଆଜ୍ଞା ଆଉ କହିନି ସେ ଜାଣିବି କହୁନାହାନ୍ତି। କାହିଁ ଏବେ
ଓ ହୋ।
ଆଜ୍ଞା।
ଗରମ କେମିତି ହଉଛି?
ଭାଇ ପ୍ରବଳ ଗରମ କୁହନା କାଲି ଯାହା ଟିକେ ବର୍ଷା ହେଇଛି ଘଣ୍ଟେ ପାଖାପାଖି କାଲି ବର୍ଷା ହେଇଛି। ଆଜି ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଆଉ ଆମର ଆଜି ପାଗଳ ଟା ବି ଭଲ ଦେଇଛି। ବଢିଆ ପାଗ ଦେଇଛି ଆଜି ଆଜ୍ଞା ରଜ ପାଖ ଭଳିଆ ଦେଇଛି। ଆଉ ଆପଣ ଆଡେ?
ହଁ ସେମିତି ଆଉ କାଲି ବର୍ଷା ହେଇଥିଲା ଟିକେ।
ଆଜ୍ଞା। ଆଉ କଣ ଖାଇଚନ୍ତି ଆଜି ସକାଳୁ?
ଚୂଡ଼ା, କ୍ଷୀର।
ଚୁଡ଼ା, କ୍ଷୀର?
ହଁ ତମେ?
ମୁଁ ବିସ୍କୁଟ ଆଉ ପାଣି ଖାଇଥିଲି। ବୁଢେଇ ବୁଢେଇ ଖାଇଥିଲି ବିସ୍କୁଟ।
ଓ ହୋ।
ଆଜ୍ଞା। ଏ ଦେବସ୍ନାନ ଦେବସ୍ନାନ ପୁର୍ଣିଆରେ କେମିତି କଣ ସବୁ ହୁଏ ଠାକୁରଙ୍କୁ କେମିତି କଣ ଗାଧେଇ ଦିଅନ୍ତି ନା କଣ କରନ୍ତି?
ହଁ ଠାକୁରଙ୍କୁ
ଆଜ୍ଞା।
ତାଙ୍କର ମନ୍ଦିର ଛାଡିକି ସକାଳୁ ଭୋରୁ ପହଁଣ୍ଡେଇକି ଆସିବେ।
ଆଜ୍ଞା।
ପଇକି ଆ ସ୍ନାନ ମଣ୍ଡପରେ ବସିବେ ସେଠି। ମଙ୍ଗଳା ଆଳସୀ ହବ ମନ୍ଦିର ଯଉ ନୀତି କେମିତି ଅଛି? ସେଇଠି ସବୁ ମଙ୍ଗଳା ଆରତି ହେବ ମଇଲମ ହେବ ଅବକାଶ ହବ।
ଆଜ୍ଞା।
ଆଡପ ଲାଗି ହବ ଆମେ ମନ୍ଦିରରେ ଯୋଉ ନୀତିକାନ୍ତି ହଉଥିଲା କିଏ ଦେଖି ପାର ନଥିଲେ। ଏଇଟା ସବୁ ଲୋକମାନେ ଜନସମାବେଶରେ ସବୁ ସେ କରିବେ।
ଆଜ୍ଞା ଆଜ୍ଞା ଆଜି ସବୁ ଦେଖିବା ଆଜ୍ଞା ଆଜି ସବୁ ଦର୍ଶନ କରିବା ଠାକୁରଙ୍କୁ ମାନେ ପୁରା ଇଏରୁ ପାଖରୁ ଆଜ୍ଞା।
ବର୍ତ୍ତମାନ ପାଇଁ ସେ ପାଗଳ ସେ କାଲି ସେ ଚତୁର୍ଥୀଙ୍କ ହୋମ ସାରିକି ବାହାଘର ଚାରିଦିନ ପରେ ସେ ଭକ୍ତଙ୍କୁ ଦେଖିବା ପାଇଁ ପଳେଇଆ ହେଲେ। ସ୍ତ୍ରୀ କି ଛାଡିକି ଏମିତିଆ ଠାକୁର ଦୁନିଆରେ କିଏ ଅଛନ୍ତି?
ରହୁଛି
ଓଡିଶାରେ କଣ? ବିଶ୍ଵର, ବିଶ୍ଵ ଜଗତର ନାଥ ସେ ପା।
ଆଜ୍ଞା। ଆଉ ଆଜ୍ଞା, ଆଜ୍ଞା। ମୁଁ ବି ଶୁଣିଛି ଯୋଉ, ଠାକୁରଙ୍କୁ ଆ ପରେ ଜର ବି କାଳେ ହେଇ ଯାଏ?
ହଁ କାଲିଠୁ, ଜୋରରେ ପୀଡିତ ରହିବେ, ପନ୍ଦର ଦିନ ଆମେ।
ଆଜ୍ଞା। ଅତୀତ ଗାଧୋଇ, ସ୍ନାନ କରିବାରୁ ଜର ବଧ ହେଇଯାଏ?
ହଁ।
ଏ ଯୋଉ କେମ୍ ଆଜ୍ଞା କେମିତି କଣ? ମାନେ କେତେ କେମି, କଣ କଳସ ଗାଧୁଆନ୍ତି ନା କେମି କଣ ଅଛି?
ଶହେ ଆଠ ଗରା, ସମୁଦାୟ ଚ, ଶହେ ଆଠ ଗରା। ସୁବର୍ଣ୍ଣ ଜ, ଗଡ଼ୁରେ ଆସିବ। ସୁବର୍ଣ୍ଣ ଗଡୁ ରୂପା ଗଡୁ ଜଳ ଆସିବ। ଗାଧୋଇବେ। ସେଥିରୁ ସ, ପ୍ରଭୁ ସେ ସୁଦ ସନଙ୍କର, ଅଠର ଗରା, ବଡ ଠାକୁର ବଳଭଦ୍ରଙ୍କର, ତେତିସି ଗରା।
ଆଜ୍ଞା।
ମା ଜଗତ ଜନନିଙ୍କର, ସୁଭଦ୍ରା ମାତାଙ୍କର, ବାଇଶି ଗରା। ଆଉ କାଳିଆ ସାହାନ୍ତଙ୍କର, ପଇଁତିରିଶ ଗରା
ଆଜ୍ଞା।
ସେ ଗାଧୋଇବେ, ତାପରେ ନୂତନ ବସ୍ତ୍ର ପିନ୍ଧିବେ। ତାରେ ଫୁଲ ମାଳ ରେ ସଜେଇବେ, କିଛି ସମୟ ପାଇଁ। ଘଣ୍ଟେ ଦି ଘଣ୍ଟା ପାଇଁ।
ଆଜ୍ଞା, ଆଜ୍ଞା। ଆଜ୍ଞା, ଆପଣ ଯୋଉ ବ୍ରାହ୍ମଣ କି?
ହଁ।
ଆଜ୍ଞା। ଆପଣ ତାହେଲେ ଠାକୁରଙ୍କୁ, ଡେଲି ପୂଜା କରୁଥିବେ?
ହଁ, ନାଇଁ ବାପା କରନ୍ତି। ମୁଁ ଏମିତି ବିଳ କୂଳ, ବିଡ କାମ ପାଇଲେ, ଟିକେ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ସେ ତଳକୁ ମୁ
ଆଜ୍ଞା, ଆଜ୍ଞା। ରଥଯାତ୍ରା କେମିତି କଣ ସବୁ ହୁଏ? ଠାକୁର ଙ୍କୁ କେମତି କଣ ସବୁ କରନ୍ତି?
ରଥଯାତ୍ରା ସେମିତି। ସକାଳୁ ମଙ୍ଗଳା ଆଳତି ହେଇଯିବ। ତଡ଼ବ ଲାଗି ହେଇଯିବ, ମଇଲମ ହବ, ଅବକାଶ ହବ, ତଡବ ଲାଗି ହବ। ଖେଚୁଡି ଭୋଗ ଲାଗିବ ଆଗେ। ଖେଚୁଡି ଭୋଗ ଲାଗିକି ସାଙ୍ଗେ, ସାଙ୍ଗେ ତାପରେ, ଏ ପହଣ୍ଡି ପାଇଁ, ବିଜେ କାହାରି ବାଜିବ। ସାଙ୍ଗେ, ସାଙ୍ଗେ ଶୀଘ୍ର। ସେ, ଆମେ ଯେମିତି ବୁଲିବା ପାଇଁଁ, ଶୀଘ୍ର ତ ତର, ସେ ବି ସେମିତି ବୁଲିବା ପାଇଁ, ଶୀଘ୍ର ତର, ତର। ବିଜେ କାଳି ବାଜିଲେ, ସାଙ୍ଗେ ସାଙ୍ଗେ ପହଣ୍ଡେଇବେ ସୁଦର୍ଶନ ଚକ୍ର। ତାପରେ ସୁଧର ଚକ୍ର ଯିବେ ଦର୍ପଦନ ରଥକୁ। ତାପରେ ଭଉଣୀ ସୁରକ୍ଷା ପାଇଁ, ସେ ଯାହା ପଠେଇ ଜଣ ନା ନାଇଁ ତାପରେ ବଡ଼ ଠାକୁର ଯିବେ ତାଳ ଧ୍ୱଜ ରଥକୁ। ବଡ଼ ଠାକୁର ବଳଭଦ୍ର ତାପରେ, କାଳିଆ ସାନ୍ତ ହଲେଇ, ଝୁଲି। କଚା ଖାଇ, କେତେ କଣ, ଇଏ କରି ସେ ଆସିବ। ନନ୍ଦୀଗୋଷ ରଥରେ, ବିରାଜମାନ କରିବେ। ତାପରେ ଗଜପତି ମହାରାଜ ଆସ- ତାପରେ ରାମକୃଷ୍ଣ, ମଦନ ମୋହନ ଆସିବେ। ବିଜେ କରିବେ ରଥରେ। ତାପରେ, ଗଜପତି ମହାରାଜ ଆସିବେ। ଛେରା ପହଁରା କରିବେ। ସବୁ ଆ ଇଏ ବଡ଼ ଠାକୁରଙ୍କରେ, ସେ ମଙ୍ଗଳ ଆଳତି କରିବେ। ଚ୍ଛେରା ପହରା କରିବେ। ତାପରେ ସେ ଆସିବେ ଜଗନ୍ନାଥଙ୍କର କ ତିକି, ସେଠି ସେଆ କରିବେ। ତାପରେ ଦର୍ପଦନ ରଥରେ ମା ସୁଭଦ୍ରାଙ୍କ କୋ ସେ ଆଳତି କରିବେ। ଛେରା ପହଁରା କରିବେ। ତାପରେ ଗଜପତି ଆସିବେ। ତାପରେ ଅଶ୍ୱ ଖଞ୍ଜା ହବ ତାପରେ ସାର ଡାଉକୁ ଡାକିବ ଆଉ। ତା ରଥ ଗଢିବ ଆ ଆଗେ ବଡ ଠାକୁର ରଥ ଗଢିବ ତାପରେ ହଁ ମାଆଙ୍କର ରଥ ତାପରେ ଶେଷରେ କାଳିଆ ଠାକୁରଙ୍କ ରଥ ଯିବ ଆଉ।
ଆଜ୍ଞା ହଁ ଆମର ବି ଆଜ୍ଞା ଏଠି ରଥ ହୁଏ ଭଲ ଭାବରେ ଆମେ ଯାଉ ରଥଚ ଦୌଡ଼ି ଟାଣୁ। ଆଜ୍ଞା କେବଳ ବାହୁଡା ଆଜ୍ଞା କେବଳ ବାହୁଡାରେ ଆମେ ଟାଣୁ।
ଓ ହୋ କିନ୍ତୁ ରଥଯାତ୍ରରେ ଠାକୁରଙ୍କୁ ଦେଖିଲେ କୋଟି ଜନ୍ମ ପୁର୍ଣ ର ଫଳ ମିଳିଥାଏ।
ଆଜ୍ଞା ଆଜ୍ଞା ରଥଯାତ୍ରା ସେ ଯାଇଛନ୍ତି କି ପୁରୀ?
ନା ରଥଯାତ୍ରାକୁ କେବେ ଭାଗ୍ୟ ନାହିଁ ପୁରୀ ଯିବା ପାଇଁ କାରଣ ଆମ ଗାଁ ର ହଛି ସେ ଗାଁ ଛାଡିକି ଯାଇ ହଉନି।
ଆଜ୍ଞ ଆଜ୍ଞା ଆମେ ବି ଭାବଛୁ ଏଥର ଟିକେ ପୁରୀ ଯିବୁ ବୋଲି ଦେଖିବା କଣ କଣ ହଉଛି ଠାକୁର ଙ୍କ ଡୋରି ନ ଲାଗି କିଏ କଣ ଯାଇପାରିବ ଆଜ୍ଞା ମୁଁ ପୁରୀ ତ ଯାଇଛି କିନ୍ତୁ ରଥାଯାତ୍ରା ରେ କେବେ ବି ଯାଇନି।
ଆ ରଥଯାତ୍ରା ନ ଯ
ଆଜ୍ଞା ପ୍ଲାନ କରୁଛୁ ଦେଖା ଯିବା ଟିକେ
ହଁ ଯୋଜନା କରେ ଏବେ ଯାନି ଯଦି ଯିବ ବାହୁଡା ପରେ ଗଲେ ହେଲା ବାଉଡା ବାସି ଦିନ ବାଉଡା ବାସି ସେଦିନ
ଆଜ୍ଞା ଯୋଉ ଠାକୁରଙ୍କ ଯୋଉ ସୁନାବେଶ ଟା ଦେଖିଥେ ମୋର ଭାରି ସାରି ଇଚ୍ଛା। ଆଜ୍ଞା ଠାକୁର ମ ତୁ ସୁନାବେସ ସେଇଟା ସାର ମୋ ଦେଖି ଭାର ଟିକେ ଇଚ୍ଛା।
ହଁ ରାଜା ରାଜା ବେଶ ସୁନା ବେଶ ଦେଖିଲେ କୋଟି ଜନ୍ମର ପୁଣ୍ୟ ର ମିଳେ ଫଳ ମିଳେ ବୋଲି
ଆଜ୍ଞା ଆଜ୍ଞା ସେଇଟା ମୁଁ କେବେ ଦେଖିନି ନା। ଦେଖିିବା କେବେ ଠାକୁରଙ୍କ ବରାଦା ଆସୁଛି।
ଏବେ ଖର୍କି ଦେଇକି ଆମେ ଖାଇବା।
ଜ୍ଞା। ଆଉ ଆଜ୍ଞା ଆପଣଙ୍କ ଘର ପାଖରେ ସବୁ କଣ କଣ ଡ୍ୟାମ ଫାମ ଅଛି ନା ଆଉ ସବୁ କଣ ଭଲ ଭଲ ଜାଗା ସବୁ ବୁଲିବା ପାଇଁ ଅଛି।
ହ୍ୟାଲୋ ହୁଁ କୁହ।
ଆଜ୍ଞା ଆପଣଙ୍କ ଯୋଉୁ ଘର ପାଖରେ କଣ ସବୁ ବୁଲିଆ ବୁଲିଆ ଜାଗା ଅଛି ମାନେ ବଢିଆ ଜାଗା
ହଁ ଅଛି ପାର୍କ ଅଛି। ଆଉ ଭଲ ଭଲ ମନ୍ଦିର ଅଛି।
ଗୋଟେ ଫାର୍ମ ହାଉସ ଅଛି ନୀଳକଣ୍ଟପୁର ଫାର୍ମ ହାଉସ୍ ଅଛି ମନ୍ଦିର ଅଛି। ଭଲ ଭଲ ମ ଶିବ ମନ୍ଦିର ଅଛି। ହଁ ଭଲ ଜାଗା ଅଛି ଆମ ଜଙ୍ଗଲରେ ବି ଭଲ ଭୋଜି କରିବା ପାଇଁ ଭଲ ଜାଗା ବି ଅ ଭଲ ସ୍ଥାନ ବି ଅଛି ଭୋଜି କରିବା ପାଇଁ।
ଆଜ୍ଞା ଆମର ବା ଆଜ୍ଞା ଏଠି ଅଛି। ଆଜ୍ଞା ହଁ ଆମର ବି ଆଜ୍ଞା ଏଠି ଅଛି ଯୋଉ ରେମା ଡମ୍ ଜାଣିଥିବେ ଆଜ୍ଞା ସେ ଆମର ଅଛି ଆମେ ବଢିଆ ଭୋଜି କରିବା ପାଇଁ ବଢିଆ ବଢିଆ ସବୁ ଜାଗା ଅଛି ଆଜ୍
ପ୍ରାକୃତିକ ପରିବେଶରେ
ଆଉ ଆଜ୍ଞା ହଁ ଭୋଜି ଚାଲେ ସାଙ୍ଗସାଥିୀଙ୍କ ଥରେ ବର୍ଷକୁ ଚାରି ପାଞ୍ଚ ଥର ନ କଲେ ଭୋଜି ଭଲ ଲାଗିବ ନା।
ଆଜି କୋଉଠି ଯିବାର ଅଛି ମନ୍ଦିରକୁ ନା ନାହିଁ
ଆଜ୍ଞା ଆଜି ଦେଖିବା ଗାଁ ପାଖରେ ଗୋଟେ ଆଜ୍ଞା ଅଛି ଜ ନୂଆପଡ଼ା ସବୁ ଜାଣିଥିବେ ନୂଆପଡ଼ା ମନ୍ଦିର ଆଜ୍ଞା ହଁ ସେଠି ଯିବାର ଦେଖ ଗୋଟେ ଅ ଅଛି। ଆଜ୍ଞା ଆପଣଙ୍କ ଗାଁ ପାଖରେ ତ ଭଲ ମନ୍ଦିର ସବୁ ଅଛି ନୁହେଁ
ହଁ ଆମ ଘର ପାଖରେ ତ ଆଉ
ଆ କି କି ସବୁ ମନ୍ଦିର ଅଛି ଆପଣଙ୍କ ଘର ପାଖରେ ହାଲୋ। ହାଲୋ। ହାଲୋ। ଭାଇ ଆପଣଙ୍କ ଯୋଉ ଘର ପାଖରେ କଣ କଣ ମନ୍ଦିର ଅଛି କହୁନାହାନ୍ତି ଟିକେ?
ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ପାର୍ବତୀ ମନ୍ଦିର, ଶନି ମନ୍ଦିର। ର, ଚନ୍ଦ୍ରଶେଣ ମନ୍ଦିର, ହନୁମାନ ମନ୍ଦିର ସବୁ ମନ୍ଦିର ଏଇଠି ଅଛନ୍ତି।
ଆଜ୍ଞା ଆଜିକାଲି ଶିବ ମନ୍ଦିର ଅଛି। ଆମ ଗାଁ ମାନେ ଘର ପାଖରେ ଆଉ ରାମ ମନ୍ଦିର ଟା ଏଇଥର ହୋଉଛି। ଆପଣ ଜାଣିଚନ୍ତି ତ କେତେ କ ଆଜ୍ଞା ହଁ ଆଜ୍ଞା ହଁ ମାନ ହନୁମାନ ନ୍ଦିର ଆଜ୍ଞା ଅଛି ଆଉ ରାମ ମନ୍ଦିର ତ ଆଜ୍ଞା ଅଧା ଥର ହେଇଛି ଏଇ ବର୍ଷ ଆମର ମାନେ ଉଠି ଅଧା ଆଜ୍ଞା। ବହୁତ ପଇସା ଯାନ ଖର୍ଚ୍ଚ ହବନା ମନ୍ଦିରରେ। ଆଜ୍ଞା ହଁ ସବୁ ଗାଁ ଲୋକ ଯାହା ସବୁ ଆଦାୟ କରିକି ସବୁ କ କରୁଛନ୍ତି ଆଉ।
ହଁ। କରିବା ଭାଇ ହୋଉ ହଁ ପଢ଼ାପଢ଼ି ସଇଲାଣି।
ହୋଉ ଆଜ୍ଞା ତାହାଲେ ରଖୁଚି ମୋର ଟିକେ କାମ ଅଛି।
ଯାଆନ୍ତୁ କଣ କରିବା କାଟି ଦିଅନ୍ତୁ ଆ। କାଟିଦିନ୍ତୁ ଆପଣଙ୍କଡୁ।
ଆଜ୍ଞା ଆଜ୍ଞା।